ହାଲୋ।
ହାଲୋ।
ହାଲୋ।
ହଁ ହାଲୋ।
କଣ କୋଉଚ? କଁ କରୁଚ?
ଇଏ
କଣ ସିଲେଇ କରୁଚ ବ୍ଲାଉଜ୍ ନା ଡ୍ରେସେ?
ବ୍ଲାଉଜୁ।
ବ୍ଲାଉଜ୍ ଅହ ରଜ ପାଇଁ ସିଲେଇ କରୁଚ।
ହଁ।
କେତେଟା ବ୍ଲାଉଜ୍ ସିଲେଇ କଲଣି ଆଜି ଗୋଟେ?
ଆଜି ଏଇ ସଖାଳେ କାଟିନି ଗୋଟେ ବ୍ଲାଉଜ କାଟିିଥିନି ଗୋଟେ ଦେଇଥିଲା ଏଇ ରଜନୀ ତରୁହାଁରୁ ଜଣେ। ସଖାଳେ କାଟିିନି। କାଟିକିନା ତାକୁ ଶୋଇ ପଡିି଼ଥିନି। ଶୋଇକି ଉଠିକି କରୁଚି।
ଅହ ଦିନକୁ ଗୋଟେ ବ୍ଲାଉଜ ସିଲେଇ କରିପାରିବ ନା କେତେଟା କରିପାରିବ?
ନାଁ ଦିନେ ଦିନେ ଦିଟା ତିନିଟା କରେ।
ହଁ ହ ନାଁ ରଜ ପାଇଁ ଟିକେ ଭିଡ଼ ହଉଥୁବ।
ହଁ।
ହଁ।
ଏଇ ଗରମର ଆଖୁରୁ କରି ହଉନେଇ ଏତେ ଇଆ।
ଉଁ ଗରମରୁ ଖରା ବେଳଟା ଭୋଉତ ଗରମ କରିରିହବନି। ତାପରେ ସଖାଳ ବେଳଟା ରୋଷେଇ ବାସ କରୁଥୁବ ଖରା ବେଳେଟା ଟିକେ ଗରମ ଜୋର ହଉଚି।
ବେଲଟା ତେ ନୁହେଁ ଚାରିଟା ବେଳେଟା ବେଶୀ ଗରମ ଲାଗୁଚି ଘର ଭିତରଟା।
ଅହ। ଗୋଟେ ବ୍ଲାଉଜ୍ ସିଲେଇ କନେ କେତେ ଟଙ୍କା ନୋଉଚ, ଦୁଇଶ?
ହଁ ଡିଜାଇନ୍ କରେଁ ଦୁଇଶ ପ୍ଲେନେ କନେ ଅସ୍ତ୍ର ପକା ଦେଢ଼ଶ। ଆ ଏଇ ଯୋଉ କିଣା ସୁ ତୁଲି ଲଗେଇନେ ଶହେ ଷାଠିଏ। ଖାଲି ଅସ୍ତ୍ର ବିନା ଅସ୍ତ୍ରରେ କନେ ଶଏ ଟଙ୍କା।
ଏଇ କଟନ୍ ବ୍ଲାଉଜୁଟା ବିନା ଆସ୍ତ୍ରରେ କନେ
ଶହେ ପାଇଁ। ଏ ଡ୍ରେସ୍ ମରାମରି କନେ ଦଶ ଟଙ୍କା ଗୋଟେ। ହାତ ଲଗେଇନେ ଦଶ ଟଙ୍କା ଡ୍ରେସେ ମାଇନେ ଦଶ ଟଙ୍କା ଏ ବ୍ଲାଉଜୁ ମୁଁ ଗୋଟେ ମାଇନେ ପାଞ୍ଚ ଟଙ୍କା ନୋଉଥୁନି ଏଇଥର ଭାବୁଚି ଦଶ ଟଙ୍କା ବି କରିଦେମି।
ତ ଓହୋ।
ସବୁଆଡେ ଦଶ ଟଙ୍କା ନୋଉଚନ୍ତି କେବଳ ମୁଁ ପାଞ୍ଚ ଟଙ୍କା ନୋଉଛି।
ଅହୋ। ଆଉ ସିଲେଇ ବରିବା କମ କଷ୍ଟ ନା ବସିକି ଅଣ୍ଟା କଣ୍ଟା ଧରୁଚୁ।
ହୁଁ। ଦଶଟା ସବୁଆଡେ ଅଧିକ ନୋଉଚନ୍ତି କେବଳ ମୋ କତିରେ ଟିକେ କମ। ଆଉ କମ ସବୁଆଡେ ଦେଖିଲାବେଳେ ଦଶ ଟଙ୍କା ନୋଉଚନ୍ତି ବ୍ଲାଉଜ ଗୋଟା ମାରିଲେ ଦଶ ଟଙ୍କା। ମୁଁ ଏଇଗୁଡା ନୋଉଚି ପାଞ୍ଚ ଟଙ୍କା ପାଞ୍ଚ ଟଙ୍କା ମୁଁ ଏନା ଦେଖିଆ ଅଧିକ ଦେଖିଆ କରିଦବା ଦେଖିଆ ଏଥର ଟିକେ ଆଉ।
ଓହୋ। ଖାଇଲ କେତୋଳେ?
ହଁ ଏଇ ଖାଇଥିନି ନଅଟା ସାଢ଼େ ନଅଟା ଏ
ତମେ ସାଧା ଖାଉଚ ନା ଆଇଁଷ ଖାଉଚ?
ନା ନା ମୋର ସାଧା।
ଆଉ ତମ ଯାଆ ହାରିକା ସେମାନେ ଆଇଁଷ?
ହଁ। ଆମ ସାନ ନାହିଁଲୋ ପଳେଇଛି।
ରଜ ପାଇଁ ଯାଇଚନ୍ତି?
ନା ଆମ ଦେଇ ଘରେ ଯାଇଚି।
ତମ ଦେଇ ହରକୁ?
ହଁ ଏଇ ଛକ ଗୀତା ହରକୁ।
ଓହୋ କଣ ପାଇଁ ରଜ ପାଇଁ ନା କଣ?
ହଁ।
ଓହୋ। ଆଉ ଗରମ ଏ ଖରା ବେଳଟା ହିଁ ଗରମ ଲାଗୁଚି ନା ରାତିରେ ତମର ଗରମ ଲାଗୁଚି ନା ଥଣ୍ଡା ଲାଗୁଚି?
ନା ଆମର ଚାରିଟା ବେଳଟା ଗରମ ଲାଗୁଚି ଘର ଭିତରେ ବେଶୀ। ଏଇ ତିନଟା ସନ୍ଧ୍ୟା ଏଳଟା ପବନ ପକେଇଲେ ପଦା ଭାରରେ ତୋର ରହିଲୁ ଇଏ କଲୁ ମାନେ ତୋର ନରହନ୍ତି ନା ଫାଙ୍କା ଜାଗାଟା ନା।
ହଁ ସନ୍ଧ୍ୟାବେଳଟା ଥଣ୍ଡା ଲାଗୁଥୁବ ତମର।
ହଁ ମାନେ ଫାଙ୍କା ଜାଗାରେ ନା ପବନ ଗଛ ପତର ଅଛି ପବନ ପକେଇନେ ଥଣ୍ଡା ଲାଗିଲା ଏଇଆ।
ଓହୋ।
କିଣିବେ ଜାଗାଟା?
ହଁ ତମର ଫାଙ୍କା ଜାଗା ପବନ ରାସ୍ତା ତମର ଫାଙ୍କ୍ ଙ୍କା ଜାଗା ରାସ୍ତା କଡର ସବୁ ଗଛ ଫଛ ତାପରେ ତମର ଫାଙ୍କା ଏରିଆ ପ ପ୍ରବଳ ବିଲ ଅଛି ବିଲ ବିଲ ପା ଘର ଆଗରେ ବିଲ ଥଣ୍ଡା ଲାଗୁଥୁବ। ବିଲ ପବନ ବାଜଥୁବ ଫାଙ୍କା ଜାଗା। ଦାଦା ଦୋକାନକୁ ପଳେଇଲେ।
ହଁ ହଁ।
ଆଉ
ହୁଁ।
ତୁମ ଚାରଟା ବେଳେ ଘର ଫର ଖରିିକିବ ତାପରେ ସନ୍ଧ୍ୟା ଦବ।
ହଁ।
ସନ୍ଧ୍ୟା କିଏ ଦୋଉଚି ତମେ ଦୋଉଚ ନା ତମେ ଯାଆ ଦୋଉ
ନା-ନା ବାପା ଏମାନେ ଯିଏ ଥିନେ, ସୁବାସ କି ବାବୁ ଯିଏ ଥିନେ ସେ ଦୋ କାନରେ ବସନ୍ତି।
ବାପା ଆସିକି ଦିଅନ୍ତି। ଆଉ ସେନ ଯିଏ ନ ଥିନେ ଆମେ ଯିଏ ଦେଇଦଉ ଆଉ, ରେବ ତାର ଦେଇଦିଏ ସିଏ ତାର ସିଏ କୋଉଦିନ ନଦେନେ କଇବ ଦେଇ ତେମେ ଦେଇଦିଅ ମତେ ଦେଇଦିଅ।
ହଁ-ହଁ। ତମ ଶାଶୁ ଶୋଇପଡିଚନ୍ତି?
ହଁ ସବୁ ଶୋଇଚନ୍ତି, ଝିଅ ତାର ପାଠ ପଢ଼ୁଥିଲା ମୁଁ ମୋର ସିଲେଇ ଆଉ ସବୁ ଶୋଇଚନ୍ତି।
ହଁ-ହଁ ତମର ସିଲେଇ ପାଇଁ ସେଥିପାଇଁ ସିଲେଇ କରୁଚ ଆଉ।
ହଁ।
ସିଲେଇ ନଥିଲେ ତମେ ବି ଶୋଇପଡନ୍ତ ଖରାବେଳେ।
ହଁ ଲୋ ମୁଁ ପା ଏଇ ସିଲେଇ କରୁ-କରୁ ମତେ ନିଦ ଆସଥିଲା ଏଇନା ନିଦ ଆଇଲାଣି କଣ। ମତେ ଆଜି କଣ ଜବର ନିଦ ଆଉଚି ଭାରି।
ହଁ। ରଜ ପର୍ଯ୍ୟନ୍ତ ସିଲେଇ କରିବ ନା ରଜ ପରେ ବି ଆହୁରି ଥାଏ ସିଲେଇ?
ଥାଏ ରଜ ପରେ।
ହଁ।
ଥାଏ, ମୁଁ ତ ଆମ ଘରୁକୁ ପଳୁଏ ରଜରେ।
ରଜ ଏପଟ ରୁ ଯେତିକି ସିଲେଇ କରି ଯାହାକୁ ଯାହା ଦବା କଥା ଦେଇ ଦିଅ ପୁଣି ଆସି କି ଯାହାକୁ ଯାହା ଦବା କଥା ଦଅ।
ହଁ।
ତମ ପୁଅ?
ଶୋଇପଡିଚି।
ସିଏ ଆମିଷ ଖାଉଚି ନା ସାଧା ଖାଉଚି?
ନା ସେମାନେ ସବୁ ଆଇଁଷ ସମସ୍ତେ ଆଇଁଷ ଖାଉଚନ୍ତି ଭାଇ ମୁଁ ବାପା ନା ସମସ୍ତେ ଆଇଁଷ।
ଆଉ ତମେ ତିନି ଜଣ ଖାଲି ଖାଉଚ ସାଧା ଆଉ ସମସ୍ତେ ଆଇଁଷ?
ହଁ।
ହଁ। ଆଜି ଆଇଁଷ ରୋଷେଇ କରିଥିବ, ପୁଣି ସାଧା ବି କରିଥିବ ନା ଖାଲି ସାଧା?
ନା-ନା ଆମର ଆଇଁଷ ଦିନ ଯୋଉଦିନ କରାହବ ଆଗେ ସାଧା ହବ ତାପରେ ଆଇଁଷ ହବ।
ନ-ନା ଆଜି ଆଇଁଷ ରୋଷେଇ କରିଚ ନା ସାଧା ଆଇଁଷ ସାଧା ମିଶିକି କରିଚ?
ଆମର ଯୋଉଦିନ ବି ଆଇଁଷ ହବ ଆଗେ ହଁ ଆମର ଆଗେ ସାଧା କରାହବ ତାପରେ ଆଇଁଷ କରାହବ।
ଆଇଁଷ ହବ, ଆଗେ ସାଧା ତମ ତିନି ଜଣ ପାଇଁ ସାଧା ହବ ତାପରେ ସେମାନେ ଆଇଁଷ ଖାଇବେ।
ଆଇଁଷ ପୁଣି ସେ କଡେଇରେ ଭାଜିିକି କରିବୁ କାଇଁ ଏକାଥରେ ଆଗେ ସାଧା କରିଦଉ ତାପରେ ଆଇଁଷ କରିଦଉ।
ଆ ଜବର ନିୟମ। ତମ ଝିଅ ଯିବ ନା ମାମୁଁ ଘରକୁ ରଜରେ?
ହଁ।
ଝିଅ ପୁଅ ସମସ୍ତେ ଯିବେ ଆଉ।
ହଁ-ଅ-ଅ ରଜଟା ଯିବ ବୁଲି ଆସିବୁ ଆଉ ଯିବନି ତ ଦଶମ ପଢିବ ଆଉ ଦଶମ ଆଉ ଯିବା ଯାଇପାରିବ କି।
ଆମର ହିଁ ମୋ ଶାଶୁ ଯିବେ ସେ ପାଣିଗୟା ଦିନ ଯିବେ।
ହଁ ଶନିବାରେ।
ଶନିବାରେ ଯିବେ ବୁଧବାର ଆସିବେ। ସେ ବୁଧବାର ଆସନ୍ତେ ମୁଁ ବୁଧବାର ଯିବି।
ଉ ହୁଁ ସେ କେତେ ଶୀଘ୍ର ପଳେଇ ଆସିବେ ତୁ ପଳେଇବୁ?
ଆ ମୁଁ ସେ ଆମକୁ କଣ କରିବି ମୁଁ ବି ଦି ବର୍ଷ ହେଲା-ଆ-ଆ ରଜକୁ ଯାଇନି ଗାଁକୁ। ସିଏ କହନ୍ତି ଆଉ କହିଲେ ମୁଁ ଶନିବାର ଯିବି ବୁଧବାର ଆସିବି ମୁଁ ବୁଧବାର ଆସେ ତୁ ଯିବୁ। ଆମ ଗାଁରେ ବୁଧବାର ବି ସୁଧା ରଜ ବାଟେଇବେ। ଭଲ କରନ୍ତି।
ତମର ବୁଧୁବାର ରଜ ବାଟେଇବେ?
କହୁଛନ୍ତି ରଜ ବାଟେଇବେ ବୁଧବାରେ କି ଗୁରୁବାରେ ସେ ଆସନ୍ତୁ ସେନ।
ଆମ ଗାଁ ତ ବୁଧୁବାରେ ବି ରଜ ହଉଥିବ।
ହଁ ସେ ଯିବେ ଦି ଦିନ ବୁଲିକି ପଳେଇ ଆସିବେ।
ହଁ ହଁ ହଁ।
ହଁ ସିଏ ବି ବେଶୀ ଦିନି ରହିବେନି ଗାଈ, ବାଛୁରୀ। ଅଛନ୍ତି ବାପା ଦୋକାନରେ ଅଛନ୍ତି ସେଇ ବେଶୀ ଦିନ ରହିବେନି। ଦିନେ ଦି ଦିନି ଖାଲି ଦି ଯାଇକି ଦି ଚାର ଦିନ ତିନି ଦିନ ବୁଲିକି ଆସିବା କଥା ଆସିବ ଆଉ।
ହୁଁ।
ହଁ।
ମୋ ବାପ ଘର ବୋଲି ଯିବା କଥା ଆଜ୍ଞା ଆଉ।
ଛି ନା ଆମ୍ବ ତମ ବାଡ଼ିରେ ନଡିଆ ଗଛ ଅଛି ନା ଆମ୍ବ ଗଛ ଅଛି ନା କିଏ ଗଛ ଅଛି?
ହଁ ନଡିଆ ଗଛ ଅଛି, ଆମ୍ବ ଗଛ ଅଛି।
ଆମ୍ବ ହେଲା ନା ତୋ କଛରେ ଆସିଲାନି ନା?
ଆମର-ଅ-ଅ ଏଇଠିକେ ଆସିଲା ପରେ ତ ସେ ଗଛ ଗୁରାକ ଆଉ ବର୍ଷେ ଗୋଟେ ବଡ-ଅ-ଅ ହେଇଥିଲା
ଥିଲା ସେତେବେଳେ କଣ ଗଛଗୁରା ସବୁ ଥିଲା ଯୋଉ-ଉ-ଉ-ଉ ନଡିଆ ଗଛ ହେରିକା ନା ଏଇ ତମେ ଲଗ
ନା ନା ନା ଲଗେ
ହଁ। ଆଉ ତମେ ଏଠି ଯୋଉ ଜାଗା ଟା ଛାଡିଛ ମାନେ ସେଠି ଯୋଉ ନଡିଆ ଗଛଟା ୟାଙ୍କର ଦଉଛନ୍ତି ତ ନଡିଆ?
ନାଁ-ଆ-ଆ।
ଓ ହଁ। ତ ସେଠି କା ନଡିଆ ଗଛରେ ନଡିଆକୁ ଟିକେ ଆସିକି ଆସିନି ବା ନା ଆସି
ନା ନା ନା। ନଡିଆଛି ନାଇଁ-ଇ-ଇ ଆମ୍ବ ଗୋଟେ ନା ଆମ୍ବ ବି ହଉନି ଗୋଟେ ଗଛରେ ଗୋ ଗୋଟେ ବର୍ଷ ଆସିଥିଲା ଟିକେ ବଡ ଗଛଟେ ଥିଲା ହୁଁ-ଉ-ଉ ଆସ୍ ଥିଲା ଆଉ ସେ ବ-ଅ-ଅ ଗୋଟେ ବର୍ଷ ଆସିଥିଲା ଆଉ କାଇ ଆସୁନି ଏ ବସଟା। ଆଉ ଏଇଠି ଗୋଟେ ଛୋଟିଆ ଗଛରେ ଦି ବସ ହେଲା ଆସୁଛି ଏଟା ହନୁ ସବୁ ଖାଇଦେଉଛନ୍ତି।
ଓ ହଁ। ହନୁ ତାହେଲେ ଅଛନ୍ତି ତମ ବାଡିରେ ଯାଉଛନ୍ତି। ହନୁ ପାଟିରେ ଯୋଉଟା ଥରେ ଲାଗି ଥିବ ସେ ଗଛଟା ହିଁ ସବୁ ଖାଇଦେବେ ଯେତିକି ଫଳ ହେଇଥିବ ସବୁ ଖାଇଦେବେ।
ହଁ ବା ସବୁ ଆସି ଖାଇଦେଲେ ଆମର। ହୁଁ ଥରେ-ଏ-ଏ ଖାଲି ଥିଲା ଆସିକି ମାନେ ଛୋଟ ହେଇଥିଲା ଟିକେ ଆସିକି ଖାଇଦେଲେ। ତାପରେ ତାକୁ ବାନ୍ଧିକି ଅଖା ଦେଇକି ବାନ୍ଧିକି ବାସିକି ଖାଇଦେବି।
ଓହୋ ହଉ ରଖୁଛି ପୁଅ ଟା ଡାକିଲାଣି ଆ?
ହଁ ହଁ।